ହ୍ୟାଲୋ।
ହଁ ଶୁଭିଲା।
ହଁ। କଣ କହୁଥୁଲୁ।
ବର୍ଷା ପ୍ରବଳ ଢାଳୁଥିଲା ଢାଳିଥିଲା ଏବେ ଟିକେ ବନ୍ଦ ଅଛି। ରୋଷେଇବାସ ସାରି ଦେଇେଇଥିନି ଖାଇ ପିଇ ସାରିଲୁଣି ଆମେ। ପୁଅ କାହିଁ ଆସିନି। ତାର କୁଆଡେ ବୁଲୁଛି ଆମେ ଖାଇ ଦେଇଛୁ। ଖାଇକି ଏଠି ବସଛୁ ତମ ଆଡେ ବର୍ଷା ହଉଚି ନା ହଉନି।
ହଁ ବର୍ଷା ହଉଛି ଟିକେ ଝିପ୍ ଝିପ୍ ହୋଉଛି ମେ ଜୋର ହଉନାହିଁ।
ନାଇଁ ଇଆଡେ ତ କଣ ଜୋହରେ ହଉଛି ଆଉ।
କଣ କହିଲ?
ହୁଁ।
କୋଉ ଜାଗା କି?
ହୁଁ ଏପଟ ମାର୍କେଟ ଏରିଆ।
ନାଁ ନାଁ।
ହଁ।
ହୁଁ।
ଆଉ ରୋଷେଇ ବାସ ସାରିଚ ନା ସାରିନ?
ହଁ ହଁ।
ହୁଁ, ହଁ।
ହଁ, ଝିଅ ଶୋଇଛି ନାଇଁ?
ହଁ। କଣ ରୋଷେଇ କରିଥିଲ ଆଜି?
ଆଜି
ହୁଁ, ହୁଁ।
ହୁଁ ହ୍ୟାଲୋ।
ହଁ ଶୁଭୁନିକି? ହଁ ଏଇ ବର୍ଷ
ହଁ ପା ଏ ବର୍ଷା ପାଇଁ ଟାୱାର ବେଶୀ ଆସୁନଥିବ ଯେ। ଉଁ ହଁ। ବର୍ଷା ଫାଙ୍କା ହେଲେ ହବ ତ ନା କଣ କରିବ?
ମୁଁ ଆଉ କଣ କରିବି ବର୍ଷାକୁ ଏ ଛୋଟ ଛୁଆ ପୁଣି ଘରେ ଗୋଟେ ଏ ପେସେଣ୍ଟ।
ଏଇଆ।
ଆମର। ହ୍ୟାଲୋ।
ହୁଁ ଆମର ଏଇ ପନିପରିବା ସବୁ ଆମର ହାଟ ଅଛି। ଏପଟ ହାଟ ମାନେ ଗାଁ ରେ। ଏଁ ଏ ଗାଁ ଏପଟିକି ଆମର ଘର। ସେ ପାଖରେ ହାଟ ଟା। ହାଟରେ ସବୁ ପନିପରିବା ସବୁ ଏବେ ଆଣିକି ଆସିଲେ। ସବୁ ରଖା ରଖି ଚା ଉଁ ଯୋଉଠି ଯା ଫ୍ରିଜରେ ଯାହା ରହିବା କଥା ରଖିଦେଲେ ଅଲଗା ଶୁଖିଲା ଯାହା ରଖିବା ତା ରଖି ରୁଖାଇକି ଖାଇସାରିକି ବାସନ ଫାସନ ମାଜି ମୁଜାକି ବସିଛନ୍ତିି ଆଉ।
ବେ କାମ ସଦଛ ଆଉ
କାମ ସାରି ସାରିଲିଣି। ଭାବୁଥିଲି ଦୋକାନ ଯାଇଥାନ୍ତି ମେଘ ତ ହେଲା ଦୋକାନ ଗଲିନି। ଆଉ ସିଲେଇ ସୁଲା ଟିକେ କରିଥାନ୍ତି ହେଲାନି।
ଦେଲନି।
ହଁ।
ରହ
ହଁ, ମେସିନି।
ଅହ।
ସିଲେଇ ସୁଲା କରେ।
ହଁ ହଁ।
ସବୁ ପ୍ରକାର ସେ ସବୁ ପ୍ରକାର କରେ ଏମିତି ହଁ ଡ୍ରେସ୍ ପ ଚୁଡ଼ଦାର ଉଁ ବ୍ଲାଉଜ ଫ୍ଲାଉଜ ଲେହେଙ୍ଗା ଏସବୁ ସାୟା ଫାୟ ଯାହା ହେଲେ ସବୁସିଲେଇ କରେ।
ଆଉ କଣ ଖବର? ହ ସବୁ ଶିଖିଛ ଆଉ।
ହଁ ହଁ।
ମାନେ ଯିଏ ଯୋଉ ଲାଇନ୍ ରେ ଚାଲିବଭଲ ନା ଖରାପ କଣ?
ହେଟା ଶିଖିଥିଲି ଝିଅ ବେଳୁ କାହିଁକି ଖାଲିଟାରେ ବସିବି ଏମିତି ସିଲେଇ କରେ ଆଉ ହଁ।
ହୁଁଁ ହୁଁ ହୁଁ।
ଏଇ ସିଲେଇ କରି ପାରୁଛ ଆଉ
ତାପରେ ଗୋଟେ ସ୍ତ୍ରୀ ଲୋକ ହେଲା ପରେ ବାହା ସାହା ଛୁଆ ପିଲା ହେଲା ପରେ ଟାଇମ ବାହାର କରିକି କରିବା ଗୋଟେ ଅଲଗା କାମ ଏକ୍ସଟ୍ରା କାମ ଗୋଟେ ଭାରି କ ଟ ପଡିଯିବ ଯେ।
କାମ କଲାବେଳକୁ କଷ୍ଟ ନୁହଁ କଷ୍ଟ କିନ୍ତୁ ନିଜ ପାଇଁ ଭଲ ଏଇଆ ଆଉ।
ହଁ ନିଜ ପାଇଁ ଭଲ। ହଁ କାହିଁକି ଏତେ ବସିକି ଫୋନ ଦେଖିବୁ କେତେଆଉ ଦେଖିବୁ। ଦେଖି ଦେଖିଆ କଣ କରିବୁ ସେ ଟାଇମ୍ ଟା
ହଁ ଅହଁ ଏୟା ଆଉ। କିଛି ନହେଲେ ନିଜ ଖର୍ଚ ଫୋନ ଫୋନ ପକେଇବୁ ବାଲାନ୍ସ। ଏସବୁ ଭଲ।
କାହା ଉପରେ ନିର୍ଭର କରିବା କଣ ଦରକାର ନିଜେ ନିଜେ ଭିତରେ ଭଲ। ମତେ ସେଠି ଝିଅଟି ଦି ବର୍ଷ ର ସେ ବହୁତ ଚଗଲା। ତାକୁ ପାରିବା ବହୁତ କଷ୍ଟ।
ନା ଛୁଆ ମୋର ଟିକେ ଛୁଆ ବଡ ହେଇଗଲେଣି ହଁ ସିଏ ସବୁ ପାଞ୍ଚ ସାତ ବର୍ଷ ଲେଖା ଛୁଆ ହେଇଗଲେଣି।
ହୁଁ ହୁଁ।
ହେଇଗଲେଣି ସେ ତାଙ୍କର ସ୍କୁଲ ପଳେଇଲେ କଣ କରିବି ଆଉ ଟାଇମ ବାହାର କଣ କରିମିସେ ତ ଦଶଟା ରୁ ଯିବେ ବାରଟା ଗୋଟେ ଯାଏ କଣ କରିମି କିଛି କାମ ନାହିଁ ଆଉ ରୋଷେଇ ରୁଷା ସାରିଦେଇଥିବ ସଇଲା ସେଇ ଟାଇମରେ ଆସିଲ ଯାଇକି
ଆମ ପୁଅ ଶିଶୁ ମନ୍ଦିର ରେ ପଢ଼ୁଥିଲା ପୁଅ ଏଇ ବର୍ଷ ନେଇ ଆସିଲୁ ଗାଁ ସ୍କୁଲ୍ କୁ। ହୁଁ।
ଆଉ ତମର ସବୁ ସିଆଡେ ଚାଷ ଫାସ କଣ ହୁଏ?
ଆମର ଧାନ ଚାଷ ହୁଏ ଆମର ଗୋଟିଏ ଚାଷ। ଖାଲି ଧାନ ଆଉ ବାଡ଼ିରେ ଯାହା ଲଗାନ୍ତି ଆଉ।
ହଁ ଆମର ସେ ଏଇ ଧାନ ଚାଷ ବାଡି ଯାହା ଲଗା ହୁଏ ବୋଇତି ଆଳୁ ଗ ଛ ଜହ୍ନି ଭେଣ୍ଡି ସବୁ- - ଏ ଜ ଭେଣ୍ଡି ତ ନୁହଁ ଯୋଇ ବୈଦାଳୁ ଫେଦାଳୁ- -
ହଁ ଏଇ ବର୍ଷାଦ ଦିନ ତ କିଛି ହବନି କାହା ଏମିତି ଲାଗୁଥିଲା ଆମର ଖରାଦିନି ଭେଣ୍ଡି।
ହଁ
ଆଉ କିଛି ହବନି ବର୍ଷାଟ ସବୁ ପଚିଯିବ କଥା ଆଉ ହବନି କିଛି।
ହ ସେଇଆ ବା।
ହୁଁ